ହ୍ୟାଲୋ।
ହଁ ଜୟ ଜଗନ୍ନାଥ।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
ହଁ ହ୍ୟାଲୋ।
ନା କଣ କରୁଚ କି?
ଏଇ ବସିଥିଲି।
ଆଜ୍ଞା। ଆପଣଙ୍କ ଆଡେ ବର୍ଷା ହଉନି କି?
ହଁ ଏଇନା ଏଇନା ପ୍ରବଳ ହଉଥିଲା ଦିନ ସାରା ଏଇନା ଟିକେ ଛାଡିଚି। ଆପଣଙ୍କ ଆଡେ?
ହୁଁ ହଁ ଆମ ଆଡେ ବି ହଉଛି ଅଳ୍ପ ଅଳ୍ପ ଆଉ।
ଉ ହୁଁ। ହଁ ଆପଣ କଣ କରୁଛନ୍ତି?
କିଛି ନାହିଁ ଏଇ ବସିଛି ଟିକେ ବାହାରେ ଆସିକି।
ଉଁ ହୁଁ। ବର୍ଷା ହଉନି କି?
ହଁ କହୁଛି ବା ଅଳ୍ପ ଅଳ୍ପ ହଉଛି ବେଶୀ ନାହିଁ ମାନେ ବାହାରେ ବସି
ଓହୋ। ହବ କୋଉ କୋଉ ମାନେ
କଣ କହିଲେ?
ଆପଣଙ୍କ କୋଉ ଡିଷ୍ଟ୍ରିକ୍ଟରୁ?
ଆମ ଡିଷ୍ଟ୍ରିକ୍ଟ କେଉଁଝର। ଆଉ ଆପଣଙ୍କର? ଆଜ୍ଞା।
କେଉଁଝର।
ତ ଭାଇ ଭାଇ ତାହେଲେ ଆମେ ଆଉ।
ହଁ ଭାଇ ଭାଇ। କୋଉ ଜାଗା?
ଆଉ କଣ, କଣ କହିଲେ?
କେଉଁଝରର କୋଉ ଜାଗା?
କେଉଁଝରର ରାମଚନ୍ଦ୍ରପୁର ଜାଣିଛନ୍ତି?
କି ଜାଗା?
ରାମଚନ୍ଦ୍ରପୁର ଜାଣିଛନ୍ତି?
ରାମ
ରାମଚନ୍ଦ୍ରପୁର ହୁଁ।
ରାମଚନ୍ଦ୍ରପୁର ଶୁଣିଚି କାଇଁ ଆମ ପାଖରେ ନୁହେଁ। କୋଉ ଆଡେ ଯେ ରଗଡ଼ି?
ରଗଡି ଟିକେ ପଛକୁ।
ହଁ ହଁ ଜାଣିଛି ଜାଣିଛି। ଭାଇ ରଗଡି ଆଇ ଟି ଆଇ କଲେଜେ ଯାଉଛି ମୁଁ। ଏଇ ଆମ ତ ପାଖରେ ଆଉ।
ତାହେଲେ ଆମ ପଟେ ଦେଇକି ଯାଉଛନ୍ତି।
ଆପଣ କଣ ପଢୁଛନ୍ତି ଏବେ?
କିଛି ନାହିଁ, ମୁଁ ଯୁକ୍ତ ଦୁଇ ପଢୁଥିଲି ବିଜ୍ଞାନ ମୋର ସରିଗଲା ଏବେ।
ଉ ହୁଁ।
ଆଉ ଆପଣ କଣ ଖାଇଛନ୍ତି ନା ଖାଇନାହାଁନ୍ତି?
ଆପଣ ଖାଇଛନ୍ତି ନା ଖାଇନାହାଁନ୍ତି?
ହଁ ହଁ ଖାଇସାରି
କଣ ଖାଇଛନ୍ତି?
ମୁଁ ଏବେ ଭାତ, ଆଳୁ ଭଜା, କଲରା ଭଜା
ଆଉ
ଆଉ ଏତିକି ତ ଖାଇଛି ଆଉ, ଆଉ କିଛି ଖାଇନି। ଆପଣ?
ଆଜ୍ଞା ଆଜ୍ଞା। କଣ କହିଲେ ଶୁଭିଲାନି ଆଜ୍ଞା?
ଆପଣ କଣ ଖାଇଛନ୍ତି?
ଆଜ୍ଞା ମୁଁ ଏବେ ଖାଇଥିଲି ଭାତ, ଡାଲି ଆଉ ଆଳୁ ଭଜା, ପୋଟଳ ଭଜା, ଶାଗ ଭଜା। ଆମ୍ବ।
ଛି ହାଲୋ।
କଣ କହିଲେ?
ଆମ୍ବ ଅଛି ଆହୁରି?
ଶୁଭିଲାନି?
ଆମ୍ବ ଆପ ତମ ଆଡେ ଆହୁରି ଅଛି?
ଆଜ୍ଞା ଆଜ୍ଞା।
ଆମ ଆଡେ ସଇଲାଣି।
ଆମ୍ବ।
ଆମ୍ବ ଆମ ଆଡେ ସଇଲାଣି।
ଆଜ୍ଞା ନାଇଁ ଆମର ଏରା କିଣିକି ଆଣିଥିଲେ, ଆମ୍ବ ତ ସେରା ଅଛି ସେଥିପାଇଁ।
ଓ ହୋ।
ଆଜ୍ଞା ନହେଲେ ତ ଆମ ସମସ୍ତିଙ୍କ ଆଡେ ସରିଗଲାଣି।
ହଁ।
ଆଜ୍ଞା।
ଆଉ।
ଆଉ କୁଆଡେ ବୁଲାବୁଲି କରିତେ ଯାଇନାହାନ୍ତି?
ନା କୁଆଡ଼େ ଯାଇନି, ଆଜି ମୁଁ ବର୍ଷା ତ ହଉଛି।
ଆଜ୍ଞା ଆପଣଙ୍କ ଆଡେ ମାଛ ଫାଛ ପଡିନାହାନ୍ତି କି?
ନା ଏବେ କୁଆଡେ ମାଛ ଆସିବେ? ଆଉ ଆପ ଆପଣଙ୍କ ଆଡେ?
ହଁ ଆମ ଆଡେ ତ ମାଛ ପଡ଼ିଲେଣି।
ପଡିଲେଣି? କଣ ବିଲରେ?
ଆଜ୍ଞା ଆଜ୍ଞା।
ଉଁ - ହୁଁ। ଆଉ ଆପଣଙ୍କ ଆଡେ ତଳି ପଡ଼ିଲାଣି?
ଆଜ୍ଞା ଆମ ଆଡେ ଧାନ ହେଲାଣି।
ଧାନ ହେଲାଣି?
ଆଜ୍ଞା।
ଓ ହୋ।
ଆପଣଙ୍କ ଆଡେ ଧାନ ହେଇନେଇ କି?
ଏଇ ହବ
ଆଜ୍ଞା ଆଜ୍ଞା ଆମର ଏବେ ଧାନ କଟା କଟି ଚାଲିଛି।
ଉଁ- ହୁଁ। ହଁ କଟାକୁଟି ସଇଲେ ବିକା ହବ ଆଉ।
ଆଜ୍ଞା ଆଜ୍ଞା। ଆପଣଙ୍କ ଆଡେ କଣ ତଳି ପଡିଛି?
ନା କଟା ବି ଟିକେ ସରି ସରିଯିବ, ସେ ଅଇଁଛା ଧାନ ଧାନ ଏବେ ବାହାରିଛି ଟିକେ।
ହ ଆଜ୍ଞା ଆଜ୍ଞା। ତାହେଲେ ଆପଣଙ୍କ ଆଡେ ହାଇବ୍ରିଡ ଗଛ ବୋଧେ, ଟିକେ ପଛରେ ହଉଛି।
ନା ସତ ନା କଣ ତମ ଧାନ ପାଚିଲଣି?
ଆଜ୍ଞ ଆଜ୍ଞା ଧାନ ହେଲାଣି ଆମ ଆଡେ। ଆମର ଟିକେ ଅଧିକ ସାର ପକେଇ ଦଉ ତ, ତ ଆମ ଧାନଟା ଟିକେ ଜଲଦି ହେଇଯାଏ।
ଓହୋ ଆମର ତ କମ ପଡେ।
ଆଜ୍ଞା ଆଜ୍ଞା।
ହୁଁ।
ଆଉ ଆଜ୍ଞା ବୁଲାବୁଲି କୁଆଡେ କରତେ ଯାଇଛନ୍ତି ନା ଯାଇନାହାନ୍ତି?
କଣ?
ଆଉ ବୁଲାବୁଲି କୁଆଡେ କରତେ ଯାଇଛନ୍ତି?
ହଁ ନାଁ ଏଇ ଆମ ଗାଁ ପଡିଆରେ ବଇଛି।
କଣ କହିଲେ?
ଆମ ଗାଁ ପଡିଆରେ ବଇଛି।
କଣ କହିଲେ?
ଆମ ଗାଁ ପଡିଆରେ ବଇଚି ବସିଛି।
ଗାଁ ପଡିଆରେ?
ହଁ ନା ଏଇରା ଘରେ ଧାନ କଟିତେ ଡାକୁଥିଲେ ଯେ ଏ ଯୋଉ ଗଲିନି ମୁଁ ପଳେଇ ଆଇନି ଏପଟକୁ।
ଆଜ୍ଞା ଆଜ୍ଞା।
ହଁ।
ହଁ ତାହେଲେ ଆପଣଙ୍କର ଟିକେ ସାର ଫାର ଟିକେ କମ ପକଉଛନ୍ତି ବୋଧେ ବିଲରେ।
ହଁ।
ଆଜ୍ଞା ସେଥିପାଇଁ।
ସେରା ସାର ମିଳୁନି ନା। ସେଇଥିପାଇଁ କମ ପକେଇଛୁ। ସାର ସାର ବସ୍ କଣ?
ଆ କିଛି ନାହିଁ ସାରା ପକେଇ ଦିଅନ୍ତୁ ଧାନ ହେଇଯିବ ଆପଣଙ୍କର।
ଧାନ ତ ହବ।
ଆଜ୍ଞା।
ଲେଟରେ ହବ ଆଉ।
ଆଜ୍ଞା ଆଉ କୁଆଡେ ବୁଲାବୁଲି କରତେ ଯାଇଚନ୍ତି ନା ଯାଇନାହାନ୍ତି? ହ
ହଁ ଏଇ ଯାଇଥିଲି ପୁରୀ ପହର ଦିନ।
କୁଆଡେ ଯାଇଥିଲେ?
ପୁରୀ।
ଆଜ୍ଞା। କଣ ସବୁ ଦେଖିଲେ ପୁରୀରେ?
ପୁରୀରେ କାଇଁ ବର୍ଷା ତ ହେଲା ଜଗା ଦର୍ଶନ କରିକି ପଳେ ଆଇଲି।
ଆଜ୍ଞା ଆଜ୍ଞା। ଆଉ ରଥ ଦେଖିଲେନି ମହା ଉଁ
ହଁ ରଥ ଦେଖିଲି।
ଆଜ୍ଞା ମହାପ୍ରଭୁ ତ ଏବେ ଜ୍ୱରରେ ପଡିଛନ୍ତି ଆପଣ ଦର୍ଶନ କଲେ କାହାକୁ?
ଓହୋ ବା ଜାଣିନି ମୁଁ।
ଆଜ୍ଞା। ତାହେଲେ ଆଜ୍ଞା ଆପଣ ଭୁଲ ଯାଗା କୋଉଠି ପଳେଇ ଥିଲେ ବୋଧେ।
ହଁ ସେୟା ହେଇଥିବ ମତେ ପୁରୀ କହିଲେ।
ଆପଣ ପୁରୀ ଯାଇନାହାନ୍ତି କେବେ ନା କଣ?
ନା ନା ପୁରୀ ଯାଇନି।
ଆଜ୍ଞା ସେଥିପାଇଁ। ଆ ନୂଆ
ତମେ ଅଲଗା ଯା ନୂଆପଡା ସେଟା କୁଆଡେ?
ସେଟା ଆଜ୍ଞା ଆମ ରାମଚନ୍ଦ୍ରପୁର ପାଖରେ ଯାଇଛନ୍ତି? ଓହୋ ସେଇ ଆପଣଙ୍କ କଲେଜ ଗଲାବେେଳକୁ ବାଟରେ ପଡିବ।
ହଁ ହଁ ଏ ନୂଆପଡା ଜଗନ୍ନାଥ ମନ୍ଦିର ତ।
ଆଜ୍ଞା ଆଜ୍ଞା।
ହଁ ମୁଁ ସେଇଠି ହିଁ ପଳେଇଥିନି।
ଆଜ୍ଞା ସେଇଆ ହେଇଥିବ କାହିଁକିନା ସେଠି ଆଜ୍ଞା ମା ପୋ ସେଠି ତ ରଥ ଇଏ ହବନି ତ ଖାଲି ନିତି କାନ୍ତି ହୁଏ ମହାପ୍ରଭୁଙ୍କର।
ହୁଁ।
ଆଜ୍ଞା। ଆଉ ଆପଣଙ୍କ ଆଡେ ବୁଲାବୁଲି କରିବା ପାଇଁ ଜାଗା ସବୁ କଣ ଅଛି?
କଣ?
ଆପଣଙ୍କ ଆଡେ ବୁଲାବୁଲି କରିବା ପାଇଁ କଣ ସବୁ ଜାଗା ଅଛି?
କିଛି ଜାଗା ନାହିଁ ଖାଲି ହୁଡି ପଥର।
ଆଜ୍ଞା ମାନେ ଭୋଜି ଭୋଜି କରିବା ପାଇଁ କିଛି ଜାଗା ନାଇଁ। ହଁ ହ୍ୟାଲୋ।
ହଁ।
କହିଲି ଭୋଜି କରିବା ପାଇଁ ଆପଣଙ୍କ ଆଡେ କିଛି ଜାଗା ନାହି
ଦାମ ଟା ଅଛି ଯେ ବହୁତ କମ୍
ଆଜ୍ଞା। କଣ କହିଲେ?
ଗୋଟେ ଡ୍ୟାମ ଟେ ଅଛି ଯେ ବହୁତ କମ ଲୋକ କରନ୍ତି ଭୋଜି?
ଆଜ୍ଞା ଆଜ୍ଞା କୋଉ ଡ୍ୟାମ କି ସେଟା?
ତା ସାମୁକା ଆ ନେଇ ଦିଦି ଆଉ।
ଆଜ୍ଞା ତ ଆପଣ ଯାଇଛନ୍ତି କେବେ ନା ଯାଇନାହାନ୍ତି?
ନାଇଁ ତ ଆମ ଘର ପଛ ପଟେ ବା
ଆଜ୍ଞା ଆଜ୍ଞା ଆପଣଙ୍କ ଘର ପଛପଟେ? ଆଜ୍ଞା ତାହେଲେ ଆପଣଡେଲି ବଲିବା ପାଇଁ ଯାଉ ଥିବେ ସେଠି? ଆଜ୍ଞା କେତେ କଣ ମାଛ ସେଠି ଅଛନ୍ତି ଦେଖିଛନ୍ତି ନା ଦେଖିନାହାନ୍ତି?
ମାଛ ଅଛି ଗୋଟେ ବାରକିଲିଆ ଧରିଥିଲେ ଜଣେ ମଉସା।
ଆଜ୍ଞା ତ ଆପଣ ସେଇଟା ମତେ ଲାଗୁଛି ଡେଇଙ୍କି ଧରିଥିବେ ଆପଣଙ୍କ ଘରୁ?
ନା ମ ମୋର ତ ପ୍ରବଳ ପଇସା ମୁଁ କିଣିକି ଆନ୍ତେ?
ଆଜ୍ଞା।
ହୁଁ।
ହଉ ଆଜ୍ଞା ତାହେଲେ ଆପଣ ଯାଆନ୍ତୁ ସେଠି ମାଛ ଧରନ୍ତୁ ମୁଁ ପଛରେ କେତେବେ ଫାଙ୍କା ହେଲେ କଲ କରିବି?
ହଉ ହଉ ଥ୍ୟାଙ୍କ ୟୁ।